ହେଲୋ ହଁ ସୁବୁଛି ତ ଭଏସ୍?
ହଁ ସୁବୁଛି।
କଣ କରୁଚ?
କିଛି ନାଇ।
ଏଇ ବସ୍ଥିଲି।
ମୁଁ ଏମିତି ଶୋଇବି ଶୋଇଥିଲି।
ଖାଇବା ପିଇବା ସର୍ଲାଣି?
ହଁ ଖାଇ ପିଇ ସାର୍ଲୁଣି।
ଆଉ ଡିନର୍ ରେ ଙ୍କ କରିଥିଲେ ହଁ ହଁ।
ଖାଇସାଲନି?
ହଁ ଖାଇସାର୍ଲିଣି ଡିନର୍ ରେ ଙ୍କ କର୍ଥିଲେ?
ଦିନରେ ମୁ ଭାତ, ଡାଲ୍ମା, ପୋଟଳ କଷା, ଆଳୁ ଚଖା ଆମ୍ବ ଆଣିଥିଲା।
ଆଉ ଆପଣ କଣ କରନ୍ତି?
ଘରେ ସମସ୍ତେ ଅଛନ୍ତି ଏବେ
ଆଚ୍ଛା। ଆଉ କଣ କରନ୍ତି ଆପଣ ମାନେ ଘରେ କିଏ କିଏ?
ଘରେ ଶାଶୁ ଶଶୁର ଦିଅର ଯା ମୁଁ ହଜବେଣ୍ଡ ଆଉ ମୋର ବୋଉ।
ଓହୋ। ମୋର ବି ଏମିତି ପଢ଼ାପଢ଼ି ଚାଲିଛି ଆଉ।
ପଢାପଢି ଚାଲିଛି?
ଆଜ୍ଞା। ମୋର ଏବେ ଗ୍ରାଜୁଏସନ୍ କମ୍ପ୍ଲିଟ୍ ଥାର୍ଡ଼ ଇୟର୍ ଚାଲିଛି ତାପରେ କମ୍ପ୍ଲିଟ୍ ହେଲା ପରେ ଆଉ କଣ କରିବି ଏମିତି ଆଉ। ଆପଣଙ୍କ ଘର କେଉଠି କି? ହ୍ୟାଲୋ ଘର କୋଉଠି କି ଆପଣଙ୍କର। ହ୍ୟାଲୋ। ଶୁଭୁନି କି ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।